ହଁ କଣ କହିଲ?
ଛୁଆ
ଓହୋ, ଆପଣଙ୍କ ଦେହ ଭଲ ଅଛି?
ହଁ, ଭଲ ଅଛି।
ହୁଁ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ।
ଓହୋ, ଆଉ ଆପଣ କାମ କେମିତି କଣ ଦେଇଚି?
ଆଜ୍ଞା?
ମୁ କହିଲେ ଆପଣ ସେପଟେ କେମିତି ଏବେ ପାଗ କଣ ଦେଇଚି?
ପାଗ ବେଶୀ ଖରା ନାହିଁ, ବେଶୀ କାଁଳିଆ ନାହିଁ ପୁରା ମିଡିଲ ପାଗ ଅଛି।
ମାନେ ବେଶୀ ଖରା ନୁହଁ କି ବେଶୀ ବର୍ଷା ବି ନୁହେଁ ଆଉ। ଆପଣଙ୍କର ଆଉ ଏଇ ସପ୍ତାହରେ ମାନେ କେମିତି କଣ ଏଇ ସପ୍ତାହ ଟାଙ୍କ ପାଗ ଦେଇଥିଲା?
ଏଇ ବେଶୀ ତ ଖରା ହୁଏନି ଅଧିକ ବର୍ଷା ହେଇଚି ଏ ସପ୍ତାହରେ। ହୁଁ ପବନ ବି ବହୁତ ହେଇଚି ଘଡଘଡି ମାରିଚି। ଆଉ ଆମର ଏପଟେ ଘଡ଼ଘଡ଼ିରେ ବହୁତ ଲାଇନ୍ ବି ପ୍ରୋବ୍ଲେମ ହଉଚି। ନେଟୱାର୍କ ପ୍ରୋବ୍ଲେମ ହଉଚି କି ଏମିତି ସବୁ ଅସୁବିଧାର ସମ୍ମୁଖୀନ ହଉଚ?
ସେପଟେ ଥାଏ ମାନେ ଘଡ଼ଘଡ଼ି ମାରେ କଣ ନା ସେ ଯୋଉ ଥାଏ ନା ମଟର ଗୁଡ଼ା ସେଇଟା ପୋଡ଼ି ଯାଇଥାଏ ସେଇଥିପାଇଁ ହୁଏତ ମାନେ କଣ ନେଟୱାର୍କ ର ବି ଅସୁବିଧା ରହିଥାଏ ଯୋଉ ଟାୱାର ଏମିତି ଗୋଟେ ନେଟୱାର୍କ, ଟାୱାର ଖୁଣ୍ଟି ସେଟା ବି ପୋଡ଼ିଯାଏ ଯଦି ଘଡ଼ଘଡ଼ି ମାରିଥାଏ ତ ସେଟା ବି ପୋଡ଼ିଯାଏ ନା। ସେଥିପାଇଁ ଆମର ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହୁଏ ଆଉ ଆଉ ଆପଣ ଖାଇସାରିଲେଣି? ଆଉ କଣ କରୁଚନ୍ତି?
ଏ ବସିଚୁ ଆଉ ଉଁ କଣ କୁହନ୍ତୁ।
ଓ ହୋ।
ଆଜ୍ଞା ଜାଣିଚନ୍ତି ଆଉ ଗୋଟେ ଆମର ଗୋଟେ ଏପଟେ ବହୁତ ଭଲ ହୁଏ ପଞ୍ଚୁକ ସେଟା ମାନେ ପଡ଼େ ଆଉ ଦିଇ ମାସ ପରେ ପଡ଼ିବ ସେଟା କାର୍ତ୍ତିକ ମାସ ମାସରେ ହଁ। ସେଇଟା ଆମର ବହୁତ ଭଲରେ ହୁଏ।
ଆଉ କଣ କଣ କରନ୍ତି ଆପଣ ପଞ୍ଚୁକ
ଆମର ଏପଟେ ପଞ୍ଚୁକ ପାଞ୍ଚ ଦିନ, ଇଏ ଆମର ସମସ୍ତେ ରାତି ତି ତିନିଟାରୁ ସମସ୍ତେ ଗାଧେଇବେ ଗାଧେଇକି ଆସି ଠାକୁର ଦର୍ଶନ କରିବେ ଠାକୁର ଘରେ ପୂଜା କରିବେ, ଠାକୁରଙ୍କ ପାଖରେ ମୁରୁଜ ପକା ହୁଏ। ଚଉରା ପାଖରେ ମୁରୁଜ ପକା ହୁଏ। ଆମର ଯୋଉ ଦାଣ୍ଡ ରେ ଥାଏ ସେଠି ବି ପକାଯାଏ। ତାପରେ ପଞ୍ଚୁକ ପାଞ୍ଚ ଦିନଆଙ୍କ ନୂଆ ବସ୍ତ୍ର ପିନ୍ଧୁ ଆଉ ଅରୁଆ ଆମ ଅରୁ ରୁଆ ଖାଉ ଆମର ଅରୁଆ ରେ ରହିଥାଏ ଡାଲମା ଖଟା ଆଉ ଅନ୍ନ ଆଉ ଭଜା ଏମିତି ଚାରି ପାଞ୍ଚ ପ୍ରକାର ଆମର ଆଇଟମ ହେଇଥାଏ। ଏ ସମାନେ ପାଞ୍ଚ ଦିନିଆଙ୍କ ପୁରା ଅରୁଆ ଖାଇଥାଉ ଯୋଉମାନେ ଭବିଷ କରିଥାନ୍ତି ସେମାନେ ଏ ତାଙ୍କର ନଅ ଦିନ ଯୋଉ ଅଁଳା ନବମୀ ଥାଏ ସେ ସେଦିନଠୁ ମାନେ ଅରୁଆ ଖାଇଥାନ୍ତି ଯୋଉ ଅଁଳା ନବମୀ ପଡ଼େନି ନା ଅରୁଆ ଖାଇଥାନ୍ତି ଆଉ ଆଉ ଯୋଉମାନେ ପଞ୍ଚୁକ ପାଞ୍ଚ ଦିନ ପାଳିବେ ସେମାନେ ବି ଅରୁଆ ଖାଇଥାନ୍ତି। ଏମିତି ଆମର ହୁଏ ଆଉ ଲାଷ୍ଟ ଦିନ ସେଦିନ ମାନେ ମାଘ ପୂର୍ଣ୍ଣିମା ପଞ୍ଚୁକର ଲାଷ୍ଟ ଯୋଉଦିନ ସେଦିନ ଚଉରା ପାଖରେ ଯୋଉ କଳସ ବସିଥାଏ ବାଲୁଗା ପୂଜା ହୁଏ। ଆଉ ଲାଷ୍ଟ ଦିନ ଆମର ଡଙ୍ଗା ବସା ହୁଏ ଆମେ ଆମର ଯୋଉ ନଦୀ ଏଇ ବା ପୋଖରୀ କି ଆମେ ଯାଇଥାଉ ଡଙ୍ଗା ଘରେ କଦଳୀ ପଟୁଆରେ ବନା ହେଇଥାଏ। କଦଳୀ ପଟୁଆରେ ବହୁତ ଭଲ ଭାବରେ କଦଳୀ ପତ୍ର କୁ ମାନେ ବହୁତ ଭାଙ୍ଗିକି ମାନେ ବହୁତ ସୁନ୍ଦର ଭାବରେ ଗୋଟେ ଡଙ୍ଗା ବନେଇଥାଉ। ଡ ଡଙ୍ଗା ଭିତରେ ପାନ ଗୁଆ ଆଉ ଧୂପ ଦୀପ ଏରା ଥାଏ ଆମେ ଯେତେବେଳେ ଡଙ୍ଗା ଭଲ ଭାବ ଭାବରେ କରିସାରୁ ରାତିକିରୁ ଉଠିକି ଗାଧେଇବା ପାଇଁ ନଦୀକି ଯାଇ ଥାଉ ତାପରେ ନଦୀରେ ହେଠି ଗାଧେଇ ସାରିବାର ସାରିବା ପରେ ତାପରେ ହେଠୁ ଡଙ୍ଗାକୁ ଭସେଇଲା ବେଳେ ଆମେ କହିଥାଉ ଆ କା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର। ଆମେ ଏଇଟା ବି କହିଥାଉ ଆମର ଏପଟେ ଏମିତି।
ଓ ହ।
ଓ ଭସେଇକି ଆସିଲା ପରେ ଯୋଉ କଳସ ବସା ହେଇଥାଏ ଚଉରା ପାଖେରେ ନଁଳା ନବମୀ ଦିନ ରୁ ସେଇଠି ପୂଜାପୂଜି କରାଯାଏ ଆଉ ସମସ୍ତେ ଏ ଯୋଉ କୁ ଠାକୁରଙ୍କୁ ରାଧାକୃଷ୍ଣଙ୍କୁ ପୂଜା କରାଯାଏ। ଲହୁଣୀ ଖୁଆଯାଏ କଉଡି ଖେଳ ହୁଏ ଆଉ ଏମିତି ମ୍ୟୁଚ ଚକଲେଟ ବଣ୍ଟା ହୁଏ ମିଠା ବି ବଣ୍ଟା ହୁଏ ଯାହାର ଯାହା ଗୋଟେ ମାନସିକ ଥାଏ ଠାକୁରଙ୍କ ପାଖରେ। ଆଉ ସବୁ ଏରା ବି କରାଯାଏ।
ମାନେ ବହୁତ ଭଲ ଭାବରେ ତମର ସେପଟେ ତାହେଲେ ପାଳନ କ
ପଞ୍ଚୁକଟା ଆମର ଏପଟେ ବହୁତ ଭଲ ଭାବରେ ହୁଏ ଲାଷ୍ଟ ଦିନ ବହୁତ ମାଇକି ବା ଯେ ମାନେ ଯାହାର ଯାହା ମାନସିକ ଥାଏ ମନ୍ଦିରରେ ଭୋଜି ଦିଆ ହୁଏ ଖେଚେଡି କରାହୁୁଏ। ଆଉ ଖିରି ପୁରୀ ବୁନ୍ଦିଆ ସେଉ ଏରା ଏା ସବୁ ଭୋଗ ହୁଏ କୀର୍ତ୍ତନ ହୁଏ ଏମିତି ସବୁ ଆମର ଯୋଉ ଆମ ପା ଘର ପାଖରେ ମନ୍ଦିର ଅଛନ୍ତି ଶିବ ଠାକୁର। ଆଉ ଶନି ଠାକୁର ମଙ୍ଗଳା ବିମଳା ଚଣ୍ଡି ଜଗନ୍ନାଥ ସେଠି ସବୁ ଠି ଆମେ ଯାଇକି ଦର୍ଶନ କରିଥାଉ ତାପରେ ଆମ ଆଉ ସେଠି ସରିଲା ପରେ ଆମର ଗୋଟେ ଗାଦି ଘର ଅଛି ସେଠି ରାଧା କୃଷ୍ଣ ପୂଜା ହଉଛନ୍ତି ସେଠି ଆସିକି ଆମେ କୀର୍ତନ ପ୍ରାୟତ ପୁରା ଘଣ୍ଟେ ପାଖାପାଖି ସେଠି କୀର୍ତ୍ତନ ନ କରାଯାଏ ସେଠି ଆମେ ବସୁ ଠାକୁରଙ୍କର ନାମ ନଉ ଏମିତି ଆମର ହୁଏ। ତାପରେ ରାଧାକୃଷ୍ଣ ଆମର ଗୋଟେ ମଣ୍ଡପ ଅଛି ସେଇଠି ରାଧାକୃଷ୍ଣ ହୋଇଥାଏ ସେଇଠି ଲା ଫାଷ୍ଟ ଦିନ ଭୋଜି ଭା ତ ବହୁତ ଭଲ ଭାବରେ ହୁଏ ସବୁ ଲୋକ ସବୁଆଡୁ ଆସନ୍ତି ପ୍ରସାଦ ପାଇବା ପାଇଁ।
ହଁ ଆମର ବି ଆମର ବି କଣ କରନ୍ତି ନା ପଞ୍ଚ ରେ ଆମର ଯୋଉ ମହିଳା କୀର୍ତ୍ତନ ମଣ୍ଡଳ ଥାନ୍ତି ବା ମହିଳା ସଂଘ ଯୋଉମାନେ ଥାନ୍ତି ଆମ ଗାଁ ର ସେମାନେ ରାଧାକୃିଷ୍ଣ କୃଷ୍ଣଙ୍କର ମୁ ଯୋଉ ମୂର୍ତ୍ତି ତିଆରି କରିଥାନ୍ତି ତାକୁ ବହୁତ ସୁନ୍ଦର ଭାବରେ ସାଜସଜ୍ଜା କରିଥାନ୍ତି। ପିଲାମାନାନଙ୍କୁ ମାନେ ଖାଇବାକୁ ଦେଇଥାନ୍ତି ମାନେ ଯୋଉ ଥାଏ ଆମର ସାତ୍ଵିକ ଖାଦ୍ୟ ଅରୁ ଅର୍ଣ୍ଣ ଡାଲମା ଖଟା ସେଇଗୁଡ଼ା ସବୁ ଦେଇଥାନ୍ତି ମାନେ ଯାହା ମାନେ ଭୋଜି ଟାଇପର ସବୁ କରିଥାନ୍ତି ଗାଁ ର ଅ ଯେତିକି ମାନେ ଲୋକମାନେ ସମସ୍ତେ ଯାଇକି ଖାଆନ୍ତି। ସେଠି ଭୋଜି। ଆଉ ଆମର କରାଯାଏ ଗୋଟେ ଅ ଯୋଉ କୁମାର ପୂର୍ଣ୍ଣିମା ଝିଅ ମାନେ ବହୁତ ଭଲ ଭାବରେ ଖାସ କରି ତ କୁଆରୀ ମାନଙ୍କ ପାଇଁ କୁମାର ପୂର୍ଣ୍ଣିମା କୁହନ୍ତି ହେଲେ ବିବାହିତ ନାରୀ ମାନେ ବି ଏକ
ସମସ୍ତେ କରିପାରିବେ ଭଗବାନ ତ ସମସ୍ତିଙ୍କର ସମସ୍ତେ ବି ଭଗବାନଙ୍କ ନାଁରେ ଉପବାସ ରହି
ଆମର ଯୋଉ କୁଆଁର ପୂର୍ଣ୍ଣିମା ଟା ଆମର କଣ ମାସେ ମାସେ ଧରିକିନା ଏଇ କୁଆଁର ପୂର୍ଣ୍ଣିମା ହେଇଥାଏ ଉଁ ମାସକର ମାନେ ପନ୍ଦର ଦିନ ହେଲା ଆମର କଳସ ବସେଇଥାନ୍ତି କଳସ ବସେଇକି ପନ୍ଦର ଦିନରୁୁ ଓଷା ଷ୍ଟାର୍ଟ ଆରମ୍ଭ କରନ୍ତି।
ପନ୍ଦର ଦିନ ହୁଏ ନହେଲେ ସାତ ଦିନ ହୁଏ ନହେଲେ ମା
ଏକୋଇସି ଦିନିବି ହୋଇଥାଏ ଆଉ ଆମର ହଁ ଆମର ଯୋଉ କରିଥାନ୍ତି ଓସ୍ ମାନେ ଓଷା ଆରମ୍ଭ କରିଥାନ୍ତି ପନ୍ଦର ଦିନ ଧରି ଯୋଉ ଓଷା ଆରମ୍ଭ କରିଥାନ୍ତି ସେ ଯୋଉ ପ୍ରତ୍ୟେକଟି ସ ମାନେ ପ୍ରତ୍ୟେକ ସନ୍ଧ୍ୟା ବେଳେ ମା ଠାକୁରଙ୍କୁ ଠାକୁର ଆମର ହଳଦୀଆ କୋଡିରେ ଠାକୁର ଗଢନ୍ତି। ସେଇ ଯୋଉ ଠାକୁରଙ୍କୁ
ଆମର ଏପଟେ ଲାଷ୍ଟ ଦିନ କଣ ହୁଏ କହିଲ ଲାଷ୍ଟ ଚେ ଦିନ ଆମର ପିଠା ପଣା ହୁଏ ତାପରେ ଯେତେବେଳେ ପୂଜା ହୁଏ ଠାକୁରଙ୍କ ପାଖରେ ଆମର ଯେତିକ ସବୁ ପିଲା ଓଷା କରିଥାନ୍ତି ସମସ୍ତେ ଏକାଠି ହୁଅନ୍ତି ଆଗ ପ୍ରଥମେ ଠାକୁରଙ୍କୁ ଗୋଟେ ନୂଆ କପଡାରେ ଘୁରେଇ ଦିଅନ୍ତି ତାପରେ ଯୋଉ ହଳଦୀ ଯୋଉ କଞ୍ଚା ହଳଦୀ ତାକୁ ବାଟିକି ଗୋଟେ ଛୋଟ ପଟାରେ ମାନେ ଦେଇକି ହ କଉଡିରେ ସଜାନ୍ତି। ଆଖି କରନ୍ତି ନାକ ପାଟି ସବୁ ହାତ ହାତ ଗୋଡ ଠାକୁରଙ୍କର ଏମିତି ବନାନ୍ତି ସେଇ ମୂର୍ତ୍ତିକୁ ନେଇକି ଆମର ପୂଜା କରାଯାଏ।
ହଁ ଆଉ କଣ କରନ୍ତି ନା ସେ ଯୋଉ ଆମର ଥାଏ ସେଇ କୁମାର ପୂର୍ଣ୍ଣିମାରେ ଯୋଉ ବହିଟା ସେ ଯୋଉ ବହିଟାରେ ବହି ଗୋଟେ ଥାଏ ଆମର ଓଷା ବହି ବହିକୁ ପଢିକିନା ଯୋଉ ଆମର ଥାଏ ଆମର ଗୋଟେ ଥାଏ ଜହ୍ନିିଫୁଲ ଜହ୍ନିିଫୁ ଯୋଉମାନେ କୁ
ସେଇଟା ଗୀତ ଜହ୍ନି ଫୁଲ ହଉଛି ସେଇଟା ଗୀତ ଆଉ ବହିଟା ଜହ୍ନି ଓଷା ପାଇଁ
ନାଇଁ ଜହ୍ନିଫୁଲରେ ନା ଜହ୍ନିଫୁଲ କଣ କରନ୍ତି ନା ଆମର ଆମର ଥାଇକି ଗୋଟେ ନିୟମ ଥାଏ ଜହ୍ନି ଗଛ ର କୁମାର ପୂର୍ଣ୍ଣିମା କରନ୍ତି ସେମାନେ ସେଇ ମାନେ ମାସକ ଯାକ ସେ ଜହ୍ନି ଗଛକୁ ଛୁଇଁ ନାହିଁ କି ଛିଡେଇବେନିଁ କି ଜହ୍ନି ଫୁଲ ଛିଡେଇବେନି କି ଜହ୍ନି ଛିଡେଇବେନି କି
ହଁ ଇଏ ଗୋଟେ ବିଧି ଏପଟେ ବି ଆମର ସେମିତି ଅଛି ସେ ବିଧି ଟା
ପୁଣି ଏଇ ସେଥିରେ ଓଷାରେ ବି ଜହ୍ନି ଫୁଲ ଲାଗିଥାଏ। ସେଠାକୁ ଅନ୍ୟ
ଜହ୍ନି ଫୁଲ ରେ ବନ୍ଦାପନା ଲେଖା ହେଇଛି ବହି ରେ ବନ୍ଦାପନା କରାହୁଏ। ଯୋଉ ଅର୍ଘ ଦିଆ ହୁଏ ପାଞ୍ଚ ସାତ ଥର ଲେଖା ହେଇଛି ଅର୍ଘ୍ୟ ବି ଦିଆ ହବ ଦୃ
ତ ଦିଆଯାଏ ତ ବହି ପଢିବା ସମୟରେ ଅର୍ଘ୍ୟ ଦିଆଯାଏ।
ହଁ ହ
ଆଉ ଆମର ବି ଏପଟେ ଦଶହରା ବି ବହୁତ ଭଲସେ ପାଳନ କରାଯାଏ। ଦଶ ଦିନ ଧରିକିନା ଆମର ପାଖ ଅଞ୍ଚଳରେ ମାନେ ବହୁତ ଭଲ ଭାବରେ ଦଶହରା ପାଳନ କରାଯାଏ ରାସ୍ତା ସାରା ବିଭିନ୍ନ ପ୍ରକାର ଯୋଉ ରଙ୍ଗ ବିରଙ୍ଗର ଯୋଉ ସେଗୁଡାକ ବି ସ ହଁ ବହୁତ ଭଲ ଭାବରେ ହଉଥାଏ ଆମର
ଆଚ୍ଛା।
ଆଉ ଆପଣ ସେପଟେ କେମିତି କଣ
ବହୁତ ଭଲ ଭାବରେ ହୁଏ। ଏ ମାନେ ଯେମିତି ଗୋଟେ ପ୍ରସେସନ ଆସିଲେ ସବୁ ଲୋକମାନେ ବହୁତ ବହୁତ ଭିଡ ହେଇଯାଏ ସେ ସେମିତି ଦଶହାରେ ପ୍ରବଳ ସବୁ ଲୋକ ଆସନ୍ତି ସବୁଆଡୁ ଓ ଯଦି ଯେହେତୁ ଗୋଟେ ଜାଗାରେ ବହୁତ ଭଲ ହଉଛି ଲୋକମାନେ ଭିଡ ନିହାତି ଦର ରହିବ ତାପରେ ଖାଇବା ସହ ଖେଳନା ଆଉ ବୁଲାବୁଲି ସବୁ ଭଲ ଥାଏ।
ହଁ ଆମର ବି ଏପଟେ ଯୋଉ ପଡିଥାଏ ମୀନା ବଜାର କୁହନ୍ତି ଦୋଳି ବହୁତ ସାରା ବି ପଡିଥା ଥାଏ ଗଣେଶ ପୂଜାରେ ବି ଆମର ପାଖ ଅଞ୍ଚଳରେ ମୀନା ବଜାର ପଡିଥାଏ। ଆମ ଗ୍ରାମରେ ତ ଏବେ ମାନେ ସେମତି କିଛି ଆୟୋଜନ ହେଇନି ହେଲେ ଭବିଷ୍ୟତକୁ ଯଦି ବି କର୍ ମାନେ କରିବାକୁ ଚାହିଁବି ଆମ ଗ୍ରାମ୍ୟକୁ ଯୋଉ ଯୁବକ ମାନେ ରହିଲେ ବା ଯୋଉ ସମ ଘର ହେଲେ ସେମାନେ ଯଦି ଚାହିଁବେ ତାହେଲେ ଆମ ଯେମତି ରଜକୁ ଆମର ହୁଏ ମହୋ ତ୍ସବ ସେହିପରିକା ଯଦି ଗଣେଶ ପୂଜାକୁ ବି କିଛି ନା କିଛି ଏମତି କାର୍ଯ୍ୟକ୍ରମ କରନ୍ତେ, ତ ବହୁତ ତୁ ପରିଚିତ୍
ଆମର ଆଗକୁ ଗୋଟିଏ ଆମର ଦୀପାବଳି ପରଦିନ ଗୋଟେ ବଢିଆ ଜିନିଷ ହୁଏ। ଏପଟେ ସେଇଟା ରହିଛି, କଣ ଯୋଉ କୁହନ୍ତିନି କୁଲା ଡାଉଁ ଡାଉଁ କରିବେ, ସେଇଟା ବହୁତ ଭଲ କରନ୍ତି ସେପଟେ। ହଁ ହଁ ଦୀପାବଳି ପରଦିନ ରାତିରେ ସମସ୍ତେ ପିଲା ଆସିକି ମାଗଣ କରନ୍ତି। ଆଉ ଯିଏ ବି ନ ମାନେ ଉଠିକି ନଦେବେ ତାଙ୍କୁ ବହୁତ ହଇରାଣ କରନ୍ତି, ଏଇଟା ବହୁତ ମଜା ଲାଗେ।
ଆପଣ ଭାଣ୍ଡେଇ ଲୋକ କି ଯିଏ ହେଇଛି ଗାଁର ସବୁଠୁ ଚିଡା ଲୋକ ଥାନ୍ତି, ତାଙ୍କୁ ତାଙ୍କୁ ବିଭିନ୍ନ ପ୍ରକାର ନାଁରେ ତାଙ୍କୁ ଡାକି ହଇରାଣ କରିଥାନ୍ତି, ଆଉ ତାଙ୍କ ଉପରକୁ ବାଲି ମଧ୍ୟ ହି ମାରିଥାନ୍ତି
ହଁ ବାଣ ଫାଣ ଫୁଟେଇକି ବହୁତ ଭଲରେ କରନ୍ତି, ଲୋକମାନେ ପୁରା ଡରିକି ଛାନିଆ ହେଇଯାଆନ୍ତି, ସେ ଗୋଟେ ଅଲଗା ପ୍ରକାର ମଜା ଆଉ।
ହଁ ହଉ ଆପଣ ଆପଣ କିଛି କାମ ଯେବେ ଅଛନ୍ତି କରନ୍ତୁ, ମୁଁ କିଛି ସମୟ ପରେ ଆପଣଙ୍କୁ ଯୋଗାଯୋଗ କରୁଛି ଆଉ।
ହଉ।